ହ୍ୟାଲୋ, ମ୍ୟାଡ଼ାମ ନମସ୍କାର।
ମ୍ୟାଡ଼ାମ ନମସ୍କାର, କଣ କରୁଥିଲେ ମ୍ୟାଡ଼ାମ?
ଏଇଠି ବସିଥିଲି ଆଉ।
ଓହୋ, ଆଉ ଦେହ ପା ଭଲ ଅଛି?
ଆଜ୍ଞା, ଆପଣଙ୍କର?
ହଁ ମୋର ବି ଭଲ ଅଛି, ଆ ଆଉ ମ୍ୟାଡାମ କହୁଥିଲି କି ଯୋଉ ଆମର ରଜ ତ ଗଲା ଆପଣ ସପିଙ୍ଗ କୋଉଠୁ କରୁଥିଲେ, ମାନେ କିଣା କିଣି ଯେ ଡ୍ରେସ ପଟା ହେଲା କୋଉଠୁ କରିଥିଲେ?
କଲେକ୍ସନ ଅଛି ଜାଣି
ଆଜ୍ଞା, ଆଜ୍ଞା ଯୋଉ ମାର୍କେଟ ବିଲଡିଂ ଭିତରେ ତ?
ହଁ ମାର୍କେଟ ବିଲଡିଂ ଭିତରେ ଗୋଟେ ଅଛି, ଆମର ଆଉ ଗୋଟେ ସହିଦ ନ ଅଛି, କ୍ୱିନ୍ସ କଲେକ୍ସନ।
ହଁ ହଁ ହଁ।
ହଁ ସେଠି ଭଲ ଭେରାଇଟିଜ ର ଡ୍ରେସ୍ ମିଳେ, ମାନେ ଟିକେ ପ୍ରାଇସ୍ ଅଧିକ ହେଲା ବାକି ଦୋକାନ ମାନଙ୍କ ଠାରୁ କିନ୍ତୁ ଟିକେ ଭଲ ବହୁତ ଭେରାଇଟିଜ ମିଳେ। ଡିଜାଇନ ବି ବହୁତ ବହୁତ ଅଧିକ ମିଳେ।
ଆଜ୍ଞା।
ସେଟି କିଣାକଣି କରୁ ତାପରେ ଟ୍ରେଣ୍ଡସ୍ ରୁ ବି କିଣାକଣି କରୁ।
ହଁ ହଁ ଏଇଆଉ ମାନେ ଆମର ଯୋଉ କୁର୍ତି ହେଲା କି ମାନେ ହେଲା ଆମର ର ପ୍ଲାଜୋ ହେଲା, କି ଆମର ଯୋଉ ସେଟ୍ ଯୋଉ ଦୁପଟ୍ଟା ସେଟ୍ ଆସୁଛି ସେ ଟା ହେଲା ସେଟା ଟିକେ ଭଲ ମିଳେ ଟ୍ରେଣ୍ଡସ୍ ରେ ନା।
ହଁ ଟ୍ରେଣ୍ଡସ୍ ରେ ମିଳ, ଆଗରୁ ଟିକେ କପଡା କ୍ଵାଲିଟି ଭଲ ଥିଲା। ଏବେ କିନ୍ତୁ କପଡ଼ାର କ୍ଵାଲିଟି ଆଉ ଭଲ ନାହିଁ। ଆଉ ଗୋଟେ ବି ଆପଣ ଯଦି ମନେକର ଡ୍ରେସ ସେଟ କିଣିବା ପାଇଁ ଚାହୁଁଛନ୍ତି। ପଡ଼ିଧାନ ଅଛି ଗୋଟେ ମାର୍କେଟ ବିଲଡିଙ୍ଗ ଭିତରେ ସେଠି ବି ଭଲ ଡ୍ରେସ ମିଳେ, ମୁଁ ସେଇଠି କେତେଟା କିଣିଛି ଭଲ ଥାଏ ଡ୍ରେସ ଗୁଡାକ। ଆପଣ ସେଠୁ ବି କିଣିପାରିବେ।
ସନବି ମତେ ଭଲ ଲାଗେ ତାର ମଟେରିଆଲ ଗୁଡାକ ବହୁତ ମାନେ ଅଧିକା ଦିନ ବି ପିନ୍ଧି ହୁଏ। ବହୁତ କଟନ ର ଥାଏ ନା ପିଓର କଟନ ର। ଆଉ ଏବେ ତ ଖରା ଦିନ ଗଲା ଆମେ ଅଧିକା କଟନ ପିନ୍ଧିବାକୁ ବି ଭଲ ପାଉଚୁ କାହିଁକିନା କଟନ ଦେହରେ ଲାଗେନି। ଆଉ ଇଜିଲି ପିନ୍ଧି ହେଇଯିବ ଆଗେ।
ବର୍ଷକ ବାର ମାସ ତ ଖରା ଦିନରେ ହିଁ ଯାଉଚି। କାରଣ ଗରମ ତ ଅଧିକ ତ କଟନ ଡ୍ରେସ୍ ହିଁ
ଆ ମ୍ୟାଡାମ ମୁଁ କହୁଥିଲି ଆପ୍ ଆପଣ ଯୋଉ ଆମର ଅନଲାଇନ ସପିଙ୍ଗ୍ କରିବାକୁ ଅଧିକ ଭଲ ପାଆନ୍ତି?
ନା ଅନଲାଇନ ମୁଁ ଏଇଥିପାଇଁକା କିଣେନି କାହିଁକି ନା ଅନଲାଇନରେ ନା ଜିନିଷ ଗୁଡାକ ମନେକରେ ଆମେ ଗଲୁ ଗୋଟେ ଦୋକାନ କୁ ଗୋଟେ ଜିନିଷଟେ କ କପଡ଼ାଟା ଯେମିତି ଦେଖିକି କିଣିହବ ଅନଲାଇନ ରେ ସେମିତି ଅବସ୍ୟ ରିଟର୍ନ ଟା ଅଛି ଯେ
ହଁ ହଁ ହଁ। ନାଇଁ ମ୍ୟାଡାାମ ମୁଁ କେତେ ଥର ମଗେଇଛି କିନ୍ତୁ ମୋର ଜିନିଷ ଗୋଟେ ଗୋଟେ ଭଲ ପଡେ ଗୋଟେ ଗୋଟେ ଅଁ ସମୟରେ ମୁଁ ମଗେଇଥିବି ଗୋଟେ ଆସିବ ଆଉ କିଛି ହ ମୁଁ ମଗେଇଥିବି ମୋ ସାଇଜ ରେ ମୁଁ ସେଇ ଅନଲାଇନ କଥା କହୁଚି କିଛିଟା ଆପ୍ସ କଥା କହୁଛି।
ଆଚ୍ଛା।
ହଁ ତ ଆସେ ଏମିତି ମତେ ସେଥିପାଇଁ ମତେ ଭଲ ଲାଗେନି କି ହଁ ଗୋଟେ ସାଇଜ କିନ୍ତୁ ମତେ ଆସିବ ଅଲଗା ସାଇଜ। ଆଉ ବେଳେ ବେଳେ ଏମିତି ଇଏ ଇଏ ବି ଆସିଥାଏ ମାନେ କିଛି ନଥାଏ।
ଓ ଏମିତି ବି ହେଇଚି ଆପଣଙ୍କ ସହିତ?
ହଁ ହଁ ସେଥିଲାଗି ଆଉ ମତେ ହଁ ରିଟର୍ଣ ସାଙ୍ଗେ ସାଙ୍ଗେ ହେଇଯାଇଚି ସେ। ସେଇଠି ସାଙ୍ଗେ ସାଙ୍ଗେ ଓପନ କରିକି ହିଁ ମୁଁ ଇଏ ଜିନିଷ ଟା ନେଇକି ଆସେନା ସେଟା ମୋର ଗୋଟେ ଭଲ ଅଭ୍ୟାସ। ସେଇଠି ଥିବ ମୁଁ ଜିନିଷ ଟା ଦେଖିକି ଧରିକି ଆସିବି ଜିନିଷ ଟା ଅଛି କି ନାଇଁ। ସେ ପଛେ ଥାଉ କି ନଥାଉ ତା ମାନେ ଭଲ ପଡୁ କି ନ ଡୁ ମୁଁ ରିଟର୍ନ ମାରେ କିନ୍ତୁ ସେଇଠି ମୁଁ ଦେଖେ ଜିନିଷ ଟା ଅଛି କି ନାଇଁ ଗୋଟେ ଥର ମଣିଷ କଣ କୁହନି ଗୋଟେ ଥର ମଣିଷ ବାଡି ହଜାଏ ଲାଇଫ ରେ। ଆ ସେଟା କଥାରେ ନାଇଁ କି ଗୋଟେ
ହୁଁ ମୁଁ ବି ଜିନିଷ ଟା କରିବା କଥା।
ଆଜ୍ଞା ତ ସେଇଠି ଦେଖିଦେଇ ନେଇ ଆସିବେ ତା ଯଦି ଆପଣଙ୍କର କିଛି ପ୍ରୋବ୍ଲେମ ଥିବ ଜିନିଷ କିଛି ତ ଜାଣିଦେବେ ନା। ହଁ ଯଦି କିଛି ପ୍ରୋବ୍ଲେମ ଥିବ ପରେ ତାକୁ ଫେରେଇ ଦେବେ ଆଉ
ହୁଁ ଅନଲାଇନ ରୁ କୋଉ କୋଉ ସାଇ ଅନଲାଇନ ରୁ କୋଉ ସାଇଡ୍ ରୁ ମଗୋଉଥିଲେ ଆପଣ?
ମୁଁ ମୁଁ ତ ବହୁତ ସାଇଡ୍ ରୁ ମଗାଏ। ମତେ କିନ୍ତୁ ଏବେ ଟିକେ ଭଲ ଲାଗୁଚି ମିନ୍ତ୍ରା ଟା। ଆଉ ଭଲ ଭଲ ସାଇଟ୍ ଆମାଜନ ଟା ଏଇଗୁଡା ସବୁ ଭଲ ଲାଗୁଚି କାଇଁ କହିଲେ? ଏଇ ସବୁ ଜିନିଷର ଟିକେ ବ୍ରାଣ୍ଡ
ହୁଁ ହୁଁ ହୁଁ।
ତ ମତେ ଟିକେ ଅଧିକା ଭଲ ଲାଗେ।
ସେଟା ତ ଠିକ୍ କଥା।
ଆପଣଙ୍କ ସହିତ ଏମିତି କିଛି ହେଇନି ନା ମ୍ ମୋ ସହିତ ଯେମିତି ହେଇଥିଲା?
ମୁଁ ବୋହୁତ କମ୍ ଆକ୍ଚୁଅଲି ଅନଲାଇନରୁ ଜିନିଷ କିଣେ।
ହଁ ହଁ ମ୍ୟାଡ଼ାମ।
ମୁଁ କଣ ମୁଁ କଣ ନା ମୁଁ ବେଶୀ ମାନେ ଦେଖିକି ଦୋକାନକୁ ଯାଇକି ଆଣିବାର
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଉଁ ହୁଁ।
ହୁଁ ମୁଁ ଅନଲାଇନରେ ଇଲୋକ୍ଟ୍ରୋନିକ୍ସ ଜିନିଷ ବେଳେବେଳେ ମଗେଇ ଦିଏ। ହେଲା ଭଲ ପଡିଚି ବି ଇଅର୍ ବଡ୍ ଗୋ ଟେ ମଗେଇଥିଲି ଫୋନ୍ ବି ମଗେଇଥିଲି କୁଆଡେ ଦେଖିକି କିଣିବାର ଅଛି ଆଉ।
ମୁଁ ମଗେଇଚି ମୁଁ ସେମିତି କିଛି ଅସୁବିଧାରେ ନାହିଁ ମୁଁ ଏବେକା କଥା କହୁନି ପୂର୍ବୁରୁ ମୋ ସହିତ ଏମିତି ଥରେ ଦିଥର ହେଇଯାଇଥିଲା ତ ମତେ ସେ ଥିଲାଗି ଭଲ ଲାଗେନି ମତେ ଡର ଲାଗେ ଏବେ ସେମିତି କି ଛି ସମସ୍ୟା ନାହିଁ କିନ୍ତୁ ମ୍ୟାମ୍ ଅ ମତେ ସେବେଠୁ ମତେ ଟିକେ ଅଧିକା ଦେ ଖି କିଣିବା ପାଇଁ ଭଲ ଲାଗେ।
ହଁ ସେଇଟା ସତ କଥା ଦି ଦି ତିିନ ଥର ଆପଣ ହଇରାଣ ହେଲେଣି ନା, ହଇରାଣ ହେଲା ପରେ ଜଣେ ହଁ ଚେତି ଯାଏ ନା ଉଁ ନେକ୍ସଟେ କିଣବି କି କିଣବିନି ଅନଲାଇନ?
ଆଜ୍ଞା ତ ଆପଣ ଆଜି କଣ ଖାଇଥିଲେ ମ୍ୟାଡାମ୍?
ମୁଁ ଆଜି ଖାଇଥିଲି ଭାତ ଡାଲି ଆଉ ଆମର ଶାଗ ଭଜା ଯୋଉ କୋଶଳାଶାଗ ଭଜା ଆଉ ଯୋଉ ଆମ୍ବ, ମିକ୍ସଚର ଚଟଣି ଏତିକି ହିଁ ଖାଇଥିଲି ଆପଣ?
ମୁଁ ବି କି ସେମିତି ଆଜି ଆମର ତ କିଛି ଆଇଁଷ ହେଇନଥେଲା ଘରେ ଆମର ଏତ ଥିଲା ଭାତ ସେ ଯୋଉ ସଜନା ଛୁଇଁର ତରକାରୀ ହେଇଥିଲା କମ୍ ଝୋଳ ବାଲା ଯୋଉ ତରକାରୀ ହୁଏନି ସୋରିଷ ମସ୍
ହଁ ହଁ ବଢିଆ ଲାଗେ ସେ ଟେଷ୍ଟ।
ହଁ ସେଇଟା ଘୋଳଦହି ଟିକେ ଘରେ ଥିଲା ଜଣେ ଦେଇଥିଲେ ହୁଁ ତାକୁ ହଁ ଆଉ କଣ ହେଇଥିଲା ଆମର ଯୋଉ ଖଡା ରାଇ ହୁଏନି କି? ହଁ ଖଡା ରାଇ ହଁ ହଁ ହୁଁ ଖଡା ହେରିକା ପଡିକି ଯୋଉ ହୁଏ ନଡିଆ ଫଡିଆ ଦିଆ ହେଇକି ହେଇଥିଲା ସେ ତରକାରୀଟା ଭଲ ଥେଲା ବି ହେଲେ ମତେ ଏତେ ତେ ସାଧା ଭଲ ଲାଗେନି ନା ମୁଁ ସେ ଦହି ପକେଇ କିନା ସେଇ ସଜନା ଛୁଇଁ ତରକାରୀ ଯୋଉ ଖାଇଲେ, ଓକେ।
ଖଡା ତରକାରୀ କେମିତି କରନ୍ତି?
ଖଡା ଆମର ଖଡା ଶାଗ ଯୋଉ ଖଡା ଶାଗ କୁ ଭଲ ଭାବରେ ପୁରା ଇଏ କରିଦେବେ ଦଶ ଟଙ୍କା ଖଡା କୁ ବାଛି ବୁଛି ଦେବେ ତା ଚେର ପେର ସବୁ କାଢି କୁଢିକି କାଟି କୁଟି ଦେବେ ଭଲସେ ଧୋଇ ଧାଇକି ତାଥେରେ ମୁଁ କହିଲି ଯୋଉ ଆମର ଆଳୁ, ସାରୁ, ବାଇଗଣ ହଁ ଏତିକି ପକେଇବେ ଗୋଟେ ମସଲାଟେ ବି ବନେଇବେ ତା ସାଇଡରେ ସୋ ସୋରିଷ ମସଲା ସୋରିଷ ଯଦି ଆପଣଙ୍କର ପିଆଜ ରସୁଣ ହଉନଥିବ ଖାଲି ସୋରିଷ ଜିରା ଲଙ୍କା ନେଇପାରିବେ ଯଦି ପିଆଜ ରସୁଣ ହଉଥୁବ ରସୁଣ ଟିକେ ପକେଇ ପାରିବେ ତାଧେରେ
ଆଛା।
ପକେଇ ବାଟି ଦେଇକିନା ଆକୁ ସବୁ ପକେଇ ପାକେଇ ଦେଇକିନା ସବୁ ସିଝେଇବେ ଭଲ କି ଲୁଣ, ହଳଦୀ ଦେଇ ଆଉ ପଣଶଟା ନଡିଆ ପକେଇକି ସବୁ ଗୁଳେଇ ଗାଳେଇ ଟିକେ ସିଝେଇବାକୁ ଛାଡିଦେବେ ଟିକେ କଷିବେ ସେ ମସଲା ଦେଇକି ମସ୍ ମାନେ ପରିବା ସବୁ
ଆଜ୍ଞା।
କଷି କାଷି ଦେଇକି ପାଣି ଦେଇକି ଟିକେ ତାକ କୁ ଘୋଡେଇ ଦେବେ ଅଳ୍ପ ପାଣି ଦେବେ ବହୁତ ମିନିମମ୍ ପାଣି ବେଶୀ ପାଣି ବି ନୁହଁ ସେ ସିଝିଗଲା ପରେ ତାଧେରେ ଯୋଉ ଶାଗ ଥିବ ଖଡା ଶାଗ
ଆଜ୍ଞା।
ସେ ଶାଗ ଟାକୁ ପକେଇକି ଟିକେ ଘୋଳେଇ ଗୋଳେଇ ଗାଳେଇ ଦେଇକି ଟିକେ ସେ ଶାଗ ଟା ତ ସାଙ୍ଗେ ସାଙ୍ଗେ ହେଇଯାଏ ନା? କାଢିଦେବେ ଆଉ ହେଇଗଲା ଆଉ ଖଡା ଶାଗ ରାଇ।
ଆଛା, ଯାଉ ଆପଣ ବହୁତ ଆଇଟମ୍ ଜାଣିଚନ୍ତି।
ହଁ ମୁଁ ଆଗୁରୁ ଚାକିରୀ କରିଥିଲି ନା ଏବେ କିଛି ମାସ ହେଲାଣି ଅଛି ଘରେ ପଢାପଢି ଟିକେ କରୁଛି। ତ ମୁଁ ଯେତେବେଳେ ବାହାରେ ଥିଲି ଆ ମାନେ ଓଡିଶା ବାହାରେ ନା ଅନ୍
ଅବିବାହିତା
ଆଚ୍ଛା।
ବାହାରେ ରହୁଥିଲେ ଯେତେବେଳେ ସେତେବେଳେ ନିଜେ କରିକି ଖାଇବାକୁ ପଡେ ନା। ତ ମୋ ସାଙ୍ଗ ମାନେ ବି ଅଛନ୍ତି ସେମାନେ କରନ୍ତି ଯେ, ଆଉ ନିଜେ ନକଲେ ପୁଣି ଝଗଡା ହବ।
ହୁଁ ଆପଣ କଣ ମାନେ ପଢା ପଢି ଏବେ କରିଚନ୍ତି?
ମୁଁ ଟିକିଏ ହାୟର ଷ୍ଟଡି କରୁଛି ଏବେ।
ଆଛା
ଆଜ୍ଞା ତ ସେଇ ଜିନିଷ ପାଇଁ ସେଇଠୁ ତାଙ୍କଠୁ ଦେଖି ଦେଖି ସୋଦା ଖାଇଲି ବି ବହୁତ ଥର ଖରାପ ବି କରିଚି। ଜାଳି ପୋଡି ଦେଇଛି। ସାଙ୍ଗମାନେ ବହେ କୁଟିଚନ୍ତି ମତେ।
ହଁ ବାହା ଫାଷ୍ଟ ଫାଷ୍ଟ ବନେଇଲା ବେଳେ ସେମିତି ହୁଏ ମୁଁ ବି ବହୁତ ଇହି କରଛି।
ହଁ ତ ସେଥିଲାଗି ଦେ ବୋଉ ହେଇଯାଇଛି ଗୋଟେ ତିନି ଚାରି ବର୍ଷ ବାହାରେଥିଲେ ନା। ତ କରୁ ସବୁ ଶିଖିଗଲି ଆଉ। ଭାତ ଫାତ ମୁଁ କିଛି ଜାଣିନଥିଲି କିଛିରୁୁ କିଛି ଜାଣିନଥିଲି। ସବୁ ମାଙ୍କୁ ଦେଖିକି ବସି ସେଇଠି ରୋଷେଇ ପାଖରେ ସେ କେମିତି କରନ୍ତି ମୁଁ ଦେଖେ। ତାପରେ ଯାଇକି ସେଠି କରିଲି ଆଉ କିଛି ଜିନିଷ ଟା ଭୁଲ୍ ହେଲା। ହଉ ସୋଦା ଫୋଦା ଖାଇସାରିଲା ପରେ ଡରି ଡରି କରିକି କଲି ସବୁ ଆଉ।
ହୁଁ ରୋଷେଇ ଟା ଗୋଟେ ଜିନିଷ ଇନଟ୍ରେଷ୍ଟ ଥିଲେ ହବ।
ହଁ, ହଁ ହଁ ଆଉ ଏବେ ମତେ ଏତେ ପସନ୍ଦ ରୋଷେଇ ଆଉ କିଛି ବି ଆମିଷ ଜିନିଷ ଘରକୁ ଆଶୁ ମତେ ସବୁ ଧରେଇଦେବେ ତୁ କର।
ଆଚ୍ଛା, ମତେ ହିଁ ଗୋଟେ ଜିନିଷ ଆମିଷ ଜିନିଷ ହିଁ ମତେ ଖାଇବାକୁ ଭଲ ଲାଗେନି
ଯଦି ଆପଣ। ଆପଣ ବିବାହିତା?
ନା ନା
ହଁ ଯଦି ଆପଣଙ୍କ ଫ୍ୟୁଚରେ ବାହାଘର ହୁଏ ତ ଆପଣ ସ୍ଵାମୀ ଖାଇ ତା ଖାଉଥାନ୍ତି ଆପଣ କଣ କରିବେ?
ଦେଖିବା ସେତେବେଳେ କଅଣ
ଏଇଟା ଗୋଟେ ମାନେ ବହୁତ ମାନେ କ୍ରିଟିକାଲ ଜିନିଷ।
ହୁଁ।
କଣ କରିବା, ମୋର ଗୋଟେ ସାଙ୍ଗ ବି ସେମିତି ଖାଲି ମାଛ ଖାଏ ଆଉ କିଛି ଖାଏନାଇଁ। କି କରେନି ବି ତାଙ୍କ ଘରେ ପସେନି ଆଉ ତା ସ୍ଵାମୀ ଦେଖିଲା ବେଳୁ ପୁରା
ଆଚ୍ଛା ସେଇଟା ତ ପ୍ରୋବ୍ଲମ୍ ଆଉ।
ତ ଇଏ ସେଠୁ କଣ କରିବ ସେ ଏବେ ସେ ବାହାରେ ଖାଉଛନ୍ତି। ବେଳେ ବେଳେ ଆଣନ୍ତି ଇଏ ନାକ କାନ ବନ୍ଦ କରି ବନାଏ। ଆକ୍ଚୁଆଲି ତାକୁ ଧରିବାକୁ ଟିକେ ଭଲ ଲାଗେନି ନା?
ମତେ ବି ସେମ ମତେ ବି ଭଲ ଲାଗେନି ଧରିବା ପାଇଁ।
ଅଭ୍ୟାସ ହେଇଯିବ ଆଉ ସିଏ ବି ଗୋଟେ ମାସେ ଦେଢ ମାସ ହେଲା। ବାହା ହେଇଛି ତାର ବାହାଘର ହେଇଛି ସେ ଏବେ ସବୁ କଣ କଲାଣି ସେ କିଛି ବି ନ ହଉ। ଆମେ ଯାହାକୁ ଭଲ ପାଉଛେ ତା ପାଇଁ ତ କିଛି ବି କରିବାକୁ ପଡିବ।
ହଁ ସେଇଟା ବି ତ ସତ କଥା।
ହଁ ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଆମେ ପରେ କଥା ହବା ଧନ୍ୟବାଦ୍।